ହାଲୋ
ହାଲୋ
ନମସ୍କାର, ଶୁଭ ସକାଳ
ଶୁଭ ସକାଳ ଶୁଭ ସକାଳ କେମିତି ଅଛନ୍ତି ଆପଣ?
ଭଲ ଅଛି । ଆପଣ?
ମୁଁ ବି ବହୁତ ଭଲ ଅଛି, ଆଶା କରୁଛି ଯେ ଆପଣ ବି ବହୁତ ଭଲ ଥିବେ । ଆଉ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି, ଆପଣଙ୍କର?
ସମସ୍ତେ ଭଲ ଅଛନ୍ତି ।
ହ
ମୁଁ ତ ଘରେ କଥା ହେଇନି ଆଜି, ତ ଜାଣିନି ଆଜି କେମିତି ଅଛନ୍ତି? କାଲି ତ ଭଲ ଥିଲେ
ମାନେ ଆପଣ କୋଉଠି ବାହାରେ ରହୁଛନ୍ତି?
ହଁ ହଁ ମୁଁ ଘରୁ ଛାଡିକି ମୁଁ ବାହାରେ ରହୁଛି କାହିଁକି ନା-ଆ-ଆ କିଛିଟା କାମ ପାଇଁ ଏ ଘର ଛାଡିବାକୁ ପଡୁଛି କିନ୍ତୁ ଘର କଥା ବହୁତ ମନେ ପଡୁଛି କିନ୍ତୁ ମୁଁ ରହୁଛି ବାହାରେ ଆଉ।
ହ
ମୁଁ ଟିକେ ବଢା ବଢି କରେ ତ ସେତେ ହଁ ସେମିତି।
ହୁଁ ହୁଁ ବଢିଆ କଥା ତାହେଲେ ବହୁତ ବହୁତ ମଜା କରୁଥିବେ ସାଙ୍ଗମାନେ ସବୁ ମିଶିକି।
ଯାହାର ଯେମିତି ଚିନ୍ତାଧାରା ଏବେ ମତେ ଲାଗୁଛି ଆମ ଗାଁ ପିଲା ମାନେ ବହୁତ ମଜା କରୁଛନ୍ତି ତାଙ୍କୁ ଲାଗୁଛି ମୋ ସ ମଜା କରୁଛି ତ ସେଇଟା କହିଲେ ବା ଯାହା ଯେମିତି ଚିନ୍ତାଧାରା ଯିଏ ଯେମିତି ଭାବୁଛି ଆଉ। ତ-ଅ-ଅ ଆପଣ କୋଉଠି ଅଛନ୍ତି ତାହେଲେ ଗାଁରେ ନା ସ ଘରରେ ନା ଘରେ।
ବର୍ତ୍ତମାନ ଆ ବାହାରେ ଅଛି।
ନାଇ ଘରେ ରହୁ ନାହାନ୍ତି ତାହେଲେ ଆପଣ?
ନା।
ତାହେଲେ ଆପଣ ମଜା କରୁଥିବେ ତାହେଲେ ସାଙ୍ଗମାନଙ୍କ ସହିତ ହିଁ ହିଁ ।
ନା ନା ନା ହିଁ।
କେମିତି ନା ନା ଯଦି ଆପଣ ମତେ କହିଲେ ମଜା କରୁଛି ତାହେଲେ ଆପଣ ବି କରୁଥିବେ।
ହ
କାରଣ ମଣିଷ ନିଜର ଅଭିଜ୍ଞତା ଅଭିଜ୍ଞତା ରେ କହିଥାଏ ନା କଣ ଫଳେ କଣ ନାହିଁ ତ ମ ତେ ଲାଗୁଛି ଆପଣ ଅଭିଜ୍ଞତା ଥିବ ଆପଣ ସାଙ୍ଗମାନେ ସହିତ ମଜା କରୁଥିବେ।
କରେ କିନ୍ତୁ ସବୁବେଳେ ନୁହଁ ଆ ସମୟ ମିଳେନି।
ସମୟ ମିଳେନି ତାହେଲେ ଆପଣ ବହୁତ ବ୍ୟସ୍ତ ବ୍ୟପତ ରହୁଛନ୍ତି ତାହେଲେ ନାଇଁ। ହଁ ହୁଁ ହୁଁ ହଉ ଆଉ। ଦେଖନ୍ତୁ ସମୟ ମିଳିକି ସମୟ ମିଳିଲେ ସାଙ୍ଗ ମା ଙ୍କ ସହ ଟିକେ ନିଜ ସମୟ
ସେଇଟା ମାନେ କାହାକୁ ପସନ୍ଦ ନୁହେଁ କହିଲେ ସାଙ୍ଗ ମାନଙ୍କ ସହିତ ବୁଲିକି ବୁଲି ଯିବା କି କୁଆଡେ ଗୋଟେ ଯାହାବି-ଇ-ଇ ମଜା କରିବା ସବୁ ଭଲ ଲାଗେ କିନ୍ତୁ ତା ସମୟ ହବ।
କିଛି କରି ହଉନାହିଁ ନା କଣ।
ହୁଁ ତାପରେ ମୋର ସମୟ ହେଲେ ମୋ ସାଙ୍ଗ ମାନଙ୍କର ସମୟ ନ ଥିବ ତାଙ୍କର ବି କାମ ଥିବ ତ ତାଙ୍କର ସମୟ ହେଲେ ମୋର ସମୟ ହଉନଥିବ ସେମିତି ଆଉ ଚାଲିଛି।
ସେଆ ସେଆ ସେୟା ଏବେ ବି ଏବେ ଆମ ଗୋଟେ ଯୋଜନା କରି ଥିଲୁ ଆମ ସାଙ୍ଗ ଚାରି ପାଞ୍ଚଟା ଅଛୁ ଠିକ ଅଛି ଆମର-ଅ-ଅ-ଅ ହଁ ପୁରୁଣା ସାଙ୍ଗମାନେ କିଏ ରହୁଛି ଭୁବନେଶ୍ଵରରେ, କିଏ ରହୁଛି ଗାଁ ରେ, କିଏ ରହୁଛି କଳାହାଣ୍ଡି ରେ। ତ ସମସ୍ତେ ଆମେ ମାନେ ଭାବୁଛୁ ଗୋଟେ-ଏ-ଏ ଆମେ ମାନେ ଯେମିତି ଦେଖନ୍ତୁ ସବୁବେଳେ ଆପଣ ଯ କହିଲା ଭଳିଆ କେତେବେଳେ ତାଙ୍କେ ବ୍ୟସ୍ତ ସେତେବେଳେ ଆମେ ବ୍ୟସ୍ତ ତ କିନ୍ତୁ ହଁ। ଗୋଟେ ସମୟ ଆମେ ବାହାର କରିଥିଲୁ ଏଇ ମାସ ଏଗାର ତାରିଖ ଦିନ ଯେ ଆମେ ବୁଲିଯିବୁ କହି କିନା ଠିକ ଅଛି ତ ହଁ ତ ଦେଖିବା କଣ ହଉଛି କିଛିିତ ଆମର ଯୋଜନା ଆମେ କରିଥିଲୁ। କିନ୍ତୁ ଦେଖିବା ଯଦି କାହାର କଣ ଯଦି କିଛି ହେଲା ତାହେଲେ ଆଉ କରିହବନି କିନ୍ତୁ ଆମେ ଚାହୁଁଛୁ ଯିବା ପାଇଁ ସାଙ୍ଗମାନଙ୍କ ସହିତ।ତ ଆପଣ ସେମିତି କରନ୍ତୁ ଆପଣଙ୍କର ଗୋଟେ ଦିନ ତାଙ୍କ ଗୋଟେ ଦିନ ସମସ୍ତେ ମିଶେଇକିନା ଗୋଟେ ଗୋଟେ ସମୟ କାଢ଼ନ୍ତୁ।
ହଁ ସେଇଟା ହିଁ ଭାବୁଛୁ ସେଇୟା କରିବୁ ବୋଲି।
ଆପଣଙ୍କୁ
ହଁ ଶୁଭୁଛି ମୁଁ କହିଲି ସମସ୍ତେ ଗୋଟେ ଦିନ କଥା ହେଇକି ଆ-ଆ-ସା ସମୟ ଗୋଟେ-ଏ-ଏ କଣ କହିବି ତାକୁ ସମୟ ବାହାର କରି ହିହିଁ। ହଁ ସମୟ କାଢିକି କଥା ହେଇ ଗୋଟେ ଯୋଜନା କରିକି ଯି
ନାଇଁ କଥା ହବା ପରା ତା ସମେ କଥେ କଥା ହବା ପାଇଁ ସମୟ ଗାଡି ପଖି ଯିବା ତ ବାହାରି ଯିବ ହଁ, ହଁ। ତାପରେ ସମସ୍ତେ ମିଶି ଟିକେ ବୁଲାବୁଲି କଲେ ଟିକେ ଭଲ ଲାଗିବ।
ହଁ ମୁଁ କଥା ହୁ ବି ହୁଏନି। ଏମିତି ଖାଲି ମେସେଜ୍ ରେ ଯାହା କଥା ହୁଏ ସେତିକି ହିଁ।
ବୋଧେ ଲାଗୁଚି ଆପଣ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ବି ଅଧିକ ବୋଧେ ବ୍ୟସ୍ତ ରହନ୍ତି? ନା କଣ? ଆପଣ ଯଦି କଥା ହେବା ପାଇଁ ଆପଣଙ୍କ ସମୟ ନାହିଁ। ତାହେଲେ ଆପଣ ବହୁତ ବ୍ୟସ୍ତ ରହନ୍ତି ଆପଣଙ୍କ ଜୀବନରେ।
ବ୍ୟସ୍ତ ମାନେ ଏତେ ବି ବ୍ୟସ୍ତ ନୁହେଁ ।
ଅ, କିନ୍ତୁ ସମୟ ଖାଡିକି ଟିକେ କଥା ହେଇ ଦିଅନ୍ତୁ। ଆଉ ମୁଁ ସନ୍ତୁ, କାହିଁକି ନା ମୋତେ ଲାଗେ ଥରେ ଯଦି ସାଙ୍ଗମାନ ସହ ମିଶିଯିବ ନା ତ ଆମର ହଁ ଜୀବନ ଆଉ ଥରେ ରିଫ୍ରେସ ହେଇଯିବ ବୁଝିପାରୁଛନ୍ତି।
ହୁଁ, ଯେ ଏ ମାନେ କଲେଜ୍ ଟାଇମ୍ ଆଉ। ସେଇ ଟାଇମ୍ ଭଲ ଥିଲା। ଏବେ ଟାଇମ୍ ଏତେ ଭଲ ନାହିଁ।
ଦେଖନ୍ତୁ ଆମକୁ ଛିଆ ଲାଗେ। ଯେତେବେଳେ ଆମେ ଛୋଟ ଥିଲୁ ଆମକୁ ଲାଗେ ନାଇଁ ଆମକୁ ଆମେ ଟିକେ ବଡ ହେଲେ ଭ ଭଲ ଲାଗିବ। ଆଉ ଟିକେ ବଡ ହେଲେ ଭଲ ଲାଗିବ। କାରଣ ଆମେ ଦେଖୁଥୁଲୁ ସେ ସେତେବେଳେ ନାଇଁ ହଁ କି ନାଇଁ ଆମେ ଯେତେବେଳେ ପିଲା ଥିଲୁ ସିଆ ସିଆସ।
ଫେର୍ ସେଇ ଦିନ ମାନେ ପଛ ଯୋଉ ଦିନ ଗୁଡା ଥିଲା ପଛ ଯୋଉ ଥିଲା ସେଗୁଡା ଫେର୍ ଆଉଥରେ ଫେରି ଆସିଥାନ୍ତା କି।
ସିଆ ସେୟର ତ ଆ, ବୁଝିଲି ବୁଝିଲି ଆମେ କଣ ପିଲା ଥିଲା ବେଳକୁ ଆମକୁ ଲାଗେ ଯେ ନାଇଁ ନାଇଁ ଆମେ ତ ଏବେ ସାନ ଅଛୁ। ବଡ ବଡ ଭାଇ ମାନେ ଭଉଣୀ ମାନେ ବହୁତ ମାନେ ତାଙ୍କ ଜୀବନରେ ବହୁତ କିଛି ଆମେ ଏନଜୟ କରନ୍ତି ହଁ କି ନାଇଁ? ବହୁତ କିଛି ତ ମଜା କରନ୍ତି ସେମାନେ। ଆମକୁ ଲାଗେ ସାନ ଥିଲା ବେଳେ ନାଇ ନାଇ ଆମକୁ ଏବେ ସେ କେତେ ଶୀଘ୍ର ବଡ ହବୁ ଆମେ ବି ମଜା କରିବୁ। ଯେତେବେଳେ ବଡ ହେଇଗଲୁ ସେତେବେଳେ ଆମେ ଜାଣିଲୁ ମଜା କଣ ସଜା କଣ। ସେତେବେଳେ ଆମକୁ ଲାଗେ ସେତେବେଳେ ଆମକୁ ଲାଗେ ଯେତେବେଳେ ଅର୍ ଅ
ମଣିଷ ଜୀବନରେ ନା ମଣିଷକୁ ଗୋଟେ ମଣିଷକୁ ସେ ଯାହା ପାଇଲି ବିନା ତାକୁ କେବେ ସନ୍ତୁଷ୍ଟ ହୁଏନି ମଣିଷ। ତ ସେଥିପାଇଁ ସବୁ ଜିନିଷ ଟିକେ ଟିକେ ଦରକାର।
ଅଁ, ସେଆ ସେଆ ଯେତେବେଳେ ଆମେ ବଡ ବଡ ହେଇ ହେଇ ଗଲୁ ସେତେବେଳେ ଆମକୁ ଲାଗିଲା ଆମେ କାହିଁକି ବଡ ହେଲୁ। କାରଣ ଯେତେବେଳେ ଆମ ଉପରେ ବହୁତ ମାନେ କଣ କହୁନାହାନ୍ତି? ଏ ମାନେ କାମ ପଡିଲା କି ଜିମିଦାରି ଆସିଲା ମୁଁ ଉପରକୁ ଠିକ ଅଛି ହଁ ହଁ ସେ ସେ ଜିନିଷ ପାଇଁ ଆମେ ଜାଣିପାରିଲୁ ଯେ ନା ନା ବଡ ଭାଇ ମାନେ ଏନଜ ଆମେ ଯୋଉ ମଜା କରନ୍ତି ସେଇଟା ସିନା ଆମେ ଲେଖିପାରୁଛୁ। କିନ୍ତୁ ସେ ଜିମିଦାରି ଟା ଆମେ ଦେଖିପାରୁନୁ। ତ ଏବେ ଏବେ ଆମକୁ ଲାଗୁଚି ସାନ ସାନ ପିଲା ଦେଖିଲେ ଆମେ ଆଉଥରେ ସାନ ହୁଅନ୍ତୁ। କିନ୍ତୁ ଆମେ ତ ଏ ଜନମର ହେଇପାରିବାନି। ଯଦି ଆ ଆପଣ ଭଲ କାମ କରିଥିବେ ତାହେଲେ ବୋଧେ ଆରଜନମର ହେଇପାରିବେ।
ଆରସନମରେ ହେଇଥିଲେ ଆ, ମାନେ ଥଡି ନା ଏବେ କଥା ମନେ ପଡିବ ଯେ। ନାଇଁ ମୁଁ ଗଲା ଜନ୍ମରେ ଏଇଟା କରିଥିଲି, ସେଇଟା କରିଥିଲି। କିଛି ତ ମନେ ରହିବନି ନା ତ ସେଇଟା ତ ଛାଡି ଦିଅନ୍ତ ତୁ ଆର ଜନ୍ମରେ କଣ ହବ ନ ହବ। ବର୍ତ୍ତମାନ ଟାଇମ୍ ରେ ବର୍ତ୍ତମାନ ଜୀବନରେ ଯୋଉ ଆମ ଜୀବନ ମିଳିଚି ସେଇ ଜୀବନଟା କେମିତି ଆମେ ଭଲ ବିତେଇବା ସେଇଟା ଭାବିବା ଦରକାର।
ମୁଁ ବୁଝିପାରୁଚି ଆ, ଏ ବର୍ତ୍ତମାନ କଥା ମୁଁ ଖିଛି ସେୟା କହିଲି କି ଯଦି ଆପଣ ଚାହୁଁଥିବେ ନାଇଁ ଯଦି ଦି, ମୁଁ ସାନ ପିଲା ହେବି ତ ସେଟା ହେଇପାରିବନି। ତ ସେ ସେଥିପାଇଁ ମୁଁ କହିଲି। ତ ଆପଣଙ୍କୁ ଅ, ହଁ ଯଦି ସେ ଜନ୍ମ ମୃତ୍ୟୁ ସତ ଥାଏ ।ଏ ନା ଏମିତି ହୁଅନ୍ତି ଆଉଥରେ ମୁଁ ଜାଣିନି କି ସତ କି ମି ଛ ଆପଣ ବିଶ୍ୱାସ କରନି ସେ ଜିନିଷକୁ ନେଇକିନା।
ଅଁ, ନା ବିଶ୍ଵାସ ତ କରେନି କିନ୍ତୁ କୁହନ୍ତି ସେମିତି।
ତ ଆପଣ ସ୍ବର୍ଗ ନର୍କ ବିଶ୍ଵାସ କରନ୍ତି ନା ଏମ୍ ଏମିତି ଯାଆନ୍ତି ଆ ବିଶେଷ କୌଣସି ଜିନିଷକୁ ନେଇକିନା
ଓ ଆତ୍ମା ତ ସର୍ଗକୁ ଜ
ହଁ ଯିବ ଆ ତା ଆପଣଙ୍କର ଆତ୍ମା ଆପଣ ଯେତେ କୁକର୍ମ ସୁକର୍ମ କରିଛନ୍ତି ତ ଆପଣଙ୍କ ଅନୁସାରେ ଆପଣଙ୍କ ଆତ୍ମା କୁଆଡ଼େ ଯିବ ସର୍ଗୁ ଆ ନର୍କ ଆପଣଙ୍କୁ କଣ ଲାଗୁଚି?
ଜାଣିନି ସେଇଟା
ତ ମତ ତତେ ଲାଗୁଛି ମୁଁ ନର୍କ କୁ ଯିବି ଦେଖନ୍ତୁ ପସନ୍ଦ ପସନ୍ଦ ତ ଆମେ କି କରୁନୁ କିନ୍ତୁ ଆଜି କାଲି ଆମେ ଯୋଉ କାମ କରୁଅଛୁ ହଁ କି ନାଇଁ ମତେ ଲାଗୁନି ଆମେ ସ୍ୱର୍ଗକୁ ଗଲା ଭଳିଆ ଆପଣ ତ ବୋଧେ ଆମେ ଆପଣ ଆମେ ସ କି ନିରାମିଷ କି ଆପଣ?
ନିରାମିଷ
ତା ମାନେ ଆପଣ କେବେ ଆମିଷ ଖାଇନାହାନ୍ତି।
ନାଇଁ ନା ଖାଇନି ଖାଇନି।
ହଁ ଦେଖନ୍ତୁ ଆପଣ ଖାଇନାହାନ୍ତି ମୁଁ ମୁଁ ଖାଇ ଖାଇ ଅଛି ତ ମୋ ପାଇଁ କେତେ ପଶୁ ପକ୍ଷୀ ମରିଯାଇ ଛନ୍ତି ତ ମତେ ଲାଗୁନି ଯେ ତାଙ୍କ ପାପ ମୁଁ ସର୍ଗକୁ ନେଇକି ଯିବି ମତେ ଲାଗୁଚି ମତେ ତେଲ କଡେ ତ ସେ ମୋତେ ତେଲ କଢ଼େଇ ରେ ବୋଧେ ଛଣା ହବ ବହୁତ ଥର ଆପଣଙ୍କୁ ବୋଧେ ଟିକେ ହଁ ଆପଣ ଟିକେ ବୋଧେ କମ କୋଉଠି ଦେଖିଚି?
ସେ ଭିଡିଓ ଦେଖିଛନ୍ତି ବୋଧେ ସେଥି ପାଇଁ ସେ
ନା ନା ମୁଁ ମୁଁ ନିଜ ମନରେ ମୁଁ କହୁଛି କାରଣ ତେଲ କଡେଇ ଛଣିବ ଛାଣିବା ଟା ମୁଁ ଶୁଣିଛି ବହୁତ ଥର ଠିକ ଅଛି ତ ଆପଣ ଯଦି ନର୍କ କୁ ହଁ ହଁ ନିଆରେ ବି ଚାଲି ମତେ ଲାଗୁଛି ମତେ ସୋଇ ଦେବେ ମୁଁ ଯୋଉ ପ୍ରକାର କାମ କରିଚି ଚଲେଇବେନି ବୋଧେ ଆପଣଙ୍କ ଠୁ ଚଲେଇ ପାରନ୍ତି କିଛି ମ ମୋତେ ଶୁୋଇଦେବେ ସେଠି। ଆଉ ରହିଲା ତେଲ ଛାଣିବା କଥା ମତେ ଯଦି ଦଶ ଖଣ୍ଡେ ଛାଣିବେ ଆପଣ ଗୋଟେ ଖଣ୍ଡ ଛାଣି ପାରିବେ କାରଣ ଆପଣ ଟିକେ ବୋଧେ କମ କରିଥିବେ।
ନା ନା ମୁଁ ମୁଁ ଜାଣିନି ଜାଣିନି ମୁଁ କେବେ ହିସାବ କରିନି ଯେ ମୁଁ କେତେ ଭଲ କରୁଛି କେତେ ପୁଣ୍ୟ କରୁଚି କେତେ ଖରାପ କରିଚି ବୋଲି
ହେରା ଜଣା ପଡିବ ଆପଣଙ୍କ ହିସାବ ସେ ଆଉ ଜଣେ କିଏ କରୁଥିବ। ଆପଣ କାହିଁ କରିବେ ତାଙ୍କର ବି ହଁ ତାଙ୍କ ଆପଣ ଯୋଉ ହଁ। ଯୋଉ ହିସାବ ଟା ତାଙ୍କ ବି ଚାଲିଥିବ ତାଙ୍କ ହିସାବ କରୁଥିବେ ହଁ। ହଁ ଆପଣଙ୍କୁ
କାମ ଯେ ଯୋଉଟା କାମ ସେ ସେଇଟା କରେ ନା ତ ହଁ ମୋ ହିସାବ କି ରଖ ଦେଖୁଥିବ ମୁଁ ଆଉ ଜାଣିଛି କି
ହଁ ସେଆ ସେଆ ଆପଣ ଆପଣଙ୍କ ହିସାବରେ ଚାଲୁଥିବ ତ ଚିତ୍ର ଗୁପ୍ତ ପରି ଜଣେ ଅଛନ୍ତି ମତେ ଯେତିକି ମନେ ପଡୁଛି ମୁଁ ଯେତିକି ମନେ ପଡୁଚି ହଁ। ହଁ ତାଙ୍କ ତାଙ୍କ ତାଙ୍କ ବିଷୟରେ ଟିକେ ଭଲ ଭଲ କୁହନ୍ତୁ କାଳେ ଆପ ଆପଣଙ୍କର କିଛି କୁକୁରମ ପାଇଁ କା ହଁ ହଁ ଆପଣଙ୍କ ହ ହ ଦି ଘଣ୍ଟା ଜାଗାରେ ଦି ଦ ଘଣ୍ଟା ଜାଗାରେ ହଉ ଦି ଘଣ୍ଟା ଜାଗାରେ ଗୋଟେ ଘଣ୍ଟା ଆପଣଙ୍କୁ ଛାଣିବେ ବୁଝିପାରୁ ଚନ୍ତି ହଁ ଆଉ ମତେ ମତେ ଗୋଟେ ଘଣ୍ଟା ଚଲେଇବା ଜାଗାରେ ଅଧଘଣ୍ଟେ ଚଲେଇ ପାରନ୍ତି ତ ମତେ ତ ବହୁତ ଭଲ ଲାଗେ ତାଙ୍କୁ ଚିତ୍ର ଗୁପ୍ତ ତ ଙ୍କୁ ମୋର ତାଙ୍କେ ପ୍ରିୟ ବନ୍ଧୁ ବି ଭାବିବି ମୁଁ ବୁଝିପାରିଲେ? ହଁ ସେଇୟାର ସେୟ ତ ସେମିତି ଆଉ ତ ମତେ ଲାଗେନି ଯେ ମତେ ମାନେ ମୁଁ ତ ମାନେନିଁ ସେ ଜିନିଷ ଉପରକୁ ଯେମିତି କିଛି ଥାଏ କହିକିନା। କିନ୍ତୁ ଦେଖିବା ଯୋଉ କହୁନାହାନ୍ତି କି ମାନେ ମଲ ହିଁ ସ୍ଵର୍ଗକୁ ଯିବେ। ଜାଣିଛନ୍ତି ନା ସେ କଥା ତା
ମଲେ ସ୍ଵର୍ଗକୁ ଯିବେ ମାନେ ଆତ୍ମା ଯିବ ଥଡି ନା ଆମେ ଯିବୁ ଯେ
ଆଉ ଆମେ ତ ପଡିକି ପାଉଁଶ ହେଇଯିବୁ। ଆତ୍ମା କଥା ହିଁ ମୁଁ କହୁଛି ଆତ୍ମାକୁ ହିଁ ପଡିଛି ମତେ ଗୋଟେଉ ମତେ ଗୋଟେ ଜିନିଷ ମୁଁଚ ସଙ୍କୁଚନରେ ଅଛି ଯେ ଦେଖନ୍ତ ଆମ ଦେହକୁ ବାଧା ହେଲେ ଆମ କଷ୍ଟ ହୁଏ ଠିକ ଅଛି। ଯଦି ମୁଁ ଆତ୍ମା କୁ ଯଦି ତାଙ୍କେ ତେଲ ଗୋରେ ପୋଡେଇବେ ମତେ କଷ୍ଟ ହବ।
ଆପଣ ତ ନଥିବେନା ସେତକୁ
ଦେଖନ୍ତୁ ମୁଁ ଥିବି ନା ମୋର ମୁଁ ତ ଜାଣିଥିଲ ହବ ହଉଛି କି ଆତ୍ମ କଷ୍ଟ ହୁଏ କି ମୁଁ ମୁଁ ଜାଣିନି ସେ କଥା। ମତେ ଲାଗେ ମାନେ ମତେ ଲାଗେ ଆମେ ଆମକୁ ମାନେ ଆମ ଦେହକୁ ହି କଷ୍ଟ ହୁଏ ସେମିତି ଲାଗେ ତ ଆମ ଦେହକୁ ତ ପୋଡା ଯାଇଥିବ ହଁ କି ନାଇଁ?
ଆମ ଦେହକୁ କଷ୍ଟ ହୁଏନି ଅ ଆକ୍ଚୁଆଲି
ହଁ ହଁ ଚଳିବ ଚଳିବ କିଛି
ମାନେ ମୁଁ କହିବା କଥା ଯେ ଆମ ଦେହରେ ଜୀବନ ଅଛି ବୋଲିକି ସେ ଗୋଟେ କଣ କୁହନ୍ତି ତାକୁ ଭୁଲି ଯାଇଛି କେତେବେଳେ ଯେ କହିବି।
ହଉ ଠିକ ଅଛି ଠିକ ଅଛି। ତ ମୁଁ ଏହା ଜାଣିବାକୁ ଚାହିଁଲି ଆପଣ ଟିକେ ବିଶ୍ଵାସ କରନ୍ତି ଏଇ ଜିନିଷ ଉପରକୁ ତ ଆଜିିକ ଆପଣ ସଚେତନ କରିଦଉଛି ଟିକେ କମ କୁକର୍ମ କରନ୍ତୁ ଠିକ ଅଛି।
ନା ଜାଣି ଶୁଣି ତ କିଏ ଚାହିଁବନି କୋ କର୍ମ କରିବା ପାଇଁ ମୁଁ ତ ଚାହିଁନି କର୍ମ କର ଅଜାଣତରେ ଯଦି ହେଇଯାଉଥିବ ତ ହେଇଯାଉ। ଆଉ କାମ ଯଦି ସେଇଆା ଥିବ ତ କରିବାକୁ ପଡିବ ନା।
ଯେମିତି କି ଗୋଟେ ଉଦାହରଣ
ଏବେ ଆପଣଙ୍କୁ କୁହାହବ ଏଇ କଣ ତ ସେଇଟା ମାଂସ ମାଂସ ଖାଆନ୍ତୁନି ଆପଣ ଖାଇବେନି ନା ସେଇଟା? ତ କହିବାକୁ ଗଲେ ଦେଖିବାକୁ ଗଲେ ତ ଗୋଟେ ଜୀବକୁ ହତ୍ୟା କରିକି ଖାଉଛନ୍ତି।
ତାହେଲେ ଆପଣ ମତେ କହୁଛନ୍ତି ଆପଣ ନର୍କକୁ ଯିବେ ସେଇଆ ନା?
ନା ସେଇଟା ତ କହୁନି ଆପଣ କହୁଛନ୍ତି ଦେଖିକି ଟିକେ କୁକର୍ମ କରିବେନି ବୋଲି। କହୁ ନା ସେଥି ପାଇଁ ମୁଁ କହୁଛି ମାନେ ଗୋଟେ ଇଛା ନଥିଲେ ବି କରିବାକୁ ପଡେ। ପିବ ସେମିତି
ହଁ ବୁଝି ପାରିଲି ବୁଝି ପାରିଲି। କିନ୍ତୁ ମୁଁ ଚେଷ୍ଟା କରିବି ଛାଡିବା ପାଇଁ। କାରଣ ମୁଁ ଚାହୁଁନି ଯେ ମୁଁ ବହୁତ ସମୟ ଛଣା ହୁଏ।
ଆଚ୍ଛା ଆଛା।